ହ୍ୟାଲୋ।
ୟସ୍ ଗୁଡ୍ ଇଭିନିଂ କୁହନ୍ତୁ।
ଆଜ୍ଞା ନମସ୍କାର କଣ କରୁଥିଲେ?
ଏଇଠି ବସିଥିଲି ଆପଣ।
ମୁଁ ଭାଇଙ୍କ ରେକର୍ଡ ଲେଖୁଥିଲି ବସିକି, ମୁଁ ବି ବସିଚି, କିନ୍ତୁ କାମ ଚାଲିଚି ଆଉ।
ଓହୋ ଆଛା, ଆଉ ଖାଇଥିଲେ କଣ?
ଆଜି, ଆମ କ୍ୟାଣ୍ଟିନରେ ଖାଇବା ଖରାପ ଥିଲା। ହେଇଥିଲା ଭାତ, ଡାଲି ଆଉ ପନିର ଥିଲା, ଯୋଥିରେ ବାସି ଟିକେ ମିସେଇ ଦେଇଥିଲା, ସେ ଛାଡ, କଣ କହବି ସେ ଲୋକକୁ ଆଉ ଆଳୁ ଭର୍ତା, ତା ସହିତ କୋବି ଚେଚଡା।
ଆପଣ କମ୍ପ୍ଲେନ କରୁନାହାନ୍ତି, ସିଏ ଏମିତି ଖାଇବା ଦଉଚନ୍ତି।
ଆରେ ତିନି ଚାରିଥର କମ୍ପ୍ଲେନ କଲୁନୁ, ସିଏ ଶୁଣୁନାହାନ୍ତି। ଆମିଷରେ, ଗୋଟେ ଦିନ କଣ ହୁଏ ନା, ଆମିଷ ଭେଜରେ ମାନେ ହଁ, ନନଭେଜ ସେ ଛୁଆ ଏତେ ରାଗିଲେ ତା ଉପରେ
ସିଏ କଣ ମାଗଣା ଦଉଚନ୍ତି ନା କଣ, ଏମତି
ନାଇଁ ନାଇଁ, ନାଇଁ ନାଇଁ, ଏ ସେ ପ୍ରକୃତ ଜାଣିନାହାନ୍ତି ମଲେ ତୁଟେ, ସେ ପଚିଶ ଛୁଆ ପାଟି କରୁଛନ୍ତି, କିନ୍ତୁ କିଛି ଫରକ ପଡ଼ୁନି ତା ଉପରେ।
ଆପଣଙ୍କର କଲେଜ ରୁ ପାଟି କଲେ, ଯାଇକି ହବ।
ଆଜ୍ଞା।
ଆଉ କଣ କୁହନ୍ତୁ? ଆଉ ଭଲ ଅଛନ୍ତି? ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ଠିକ ଠାକ ଅଛନ୍ତି, ଆଜି ଆସିଥିଲେ ମୋର ଜଣେ ମାମୁଁ ହେବେ, ସେ ଆସଥିଲେ ଆଜି ମେଡିକାଲ।
ଆଜ୍ଞା।
ତାଙ୍କୁ ନେଇକି ଅର୍ଥପେଡିକ ଦେଖେଇଲି, ତାଙ୍କର ଯୋଉ ସିଆଟିକନର୍ଭ ନୁହେଁ ଅଣ୍ଟା ଅ, ଣ୍ଟା ପାଖରେ, ସିଏ ଯୋଉ ଦିଟା ମେରୁଦଣ୍ଡ ଅଛି ମେରୁଦଣ୍ଡ, ମେରୁଦଣ୍ଡ ଦିଟା ହାଡ଼ ଦବି ଯାଇଛି, ଭାରି ପେନ୍ ହଉଛି। ସେ ଆଜି ଆସିଥିଲେ, କଣ ଦେଖେଇକି କିନ୍ତୁ ମେଡିସିନ ନେଇଯାଇଛନ୍ତି, ଦେଖିବା କଣ ହଉଛି।
ଆଛା, ଖାଲି ମେଡିକାଲ ପ୍ରୋବ୍ଲେମ୍ ନା?
ହଁ ହଁ। ଆଉ କଣ କରିବା?
ଆପଣ ଖାଇବାକୁ କଣ ଭଲଲାଗେ?
ମତେ ଚିକେନ ଭଲ ଲାଗେ, ମସରୁମ ଭଲ ଲାଗେ। ପନିର ଭଲ ଲାଗେ, ମାଛ ଅଣ୍ଡା, ଏତିକି।
ତିଆରି କରି କୋଉଟା ଜାଣଚନ୍ତି?
ସବୁ ଜାଣିଚି।
ମାଛ ତରକାରୀ କେମିତି ହଉ
ମାଛ ତରକାରୀ, ଫାଷ୍ଟ ମାଛ ଆଣିବେ, ଧୋଇଦେବେ। ତାକୁ ତାପରେ, ହଳଦୀ ଲୁଣ ଗୋଳେଇ ଦେବେ, ସୋରିଷ ତେଲ ପକେଇଦବେ କୋଉଥିରେ, କଡ଼େଇରେ, ଟିକେ ତା ପକେଇଲା ପରେ, ମାଛ ଟା ସବୁ ପକେଇଦେବେ, ପକେଇ ସାଇଲା ପରେ ମାଛ ମାଛଟା ଟିକେ ଭାଜିଦବେ, ଭାଜି ସାରିକି ତାକୁ ଗୋଟେ ପ୍ଲେଟ କୁ କାଢିଦେବେ। ମିନିମମ୍ ସେଇ ପା ଦଶ ପାଚ ଦଶ ମିନିଟି।
ଆଛା, ଆଛା, ତାପରେ
ତାକୁ ପ୍ଲେଟ ରେ କାଢି ଦେବେ, କାଢି ସାରିଲା ପରେ, ଆପଣ ତାପରେ ଆଉ ଗୋଟେ ଯୋଉ ଅଳ୍ପ ତେଲ ପକେଇକି ଆଳୁଥିବ, ଆଳୁ କାଟିକି ରଖିଥିବେ, ଆଳୁ ଭାଜିବେ, ଯଦି ଆଳୁ ପକେଇବେ ଆଳୁ ଭାଜିକିନା ଟିକେ ଲାଲ ପଡିଗଲେ, ଟିକେ ହଳଦୀ ଆଉ ଲୁଣ ପକେଇକି ଟିକେ ଭାଜିବେ ଆଳୁଟାକୁ, ଟିକେ କଲରା ଆସିଗଲେ, ତାକୁ ଆଳୁଟାକୁ କାଢ଼ି ଦେବେ, ଟିକେ ସିଝିଗଲା ଭଳିଆ ହେଇଗଲେ, କାଢ଼ିଦେବେ। କାଟି ସାରିଲା ପରେ ପୁଣି ଆଉ ଥରେ ତେଲ ପକେଇବେ, ତା ଧୀରେ ଟିକେ ଆପଣ କଣ ପକେଇବେ, ଡାଲଚିିନ ପକେଇବେ ଗୋଟା ଡାଲଚିନ। କାଠି ଯୋଉ ଆଉ ଗୁଜୁରାତି। ତେଜପତ୍ର ଆଉ ଟିକେ ଚିନି ପକେଇବେ, ସେଇଟା ଚିନି ପକେଇଲେ ଟିକେ ସେଟା କଲର ଆସେ, ଚିନି ଟା ଟିକେ ଆଜ୍ଞା, ଚିନି ଟିକେ ଫେଣ ଟାଇପ ହେଇଗଲେ, ତାପରେ ଆପଣ କାଟିକି ରଖିଥିବେ ପିଆଜ ତାକୁ ପକେଇଦେବେ ପିଆଜ ଟା। ପିଆଜ ଟା ଟିକେ ଭାଜି ହେଇଗଲା ପରେ ତାପରେ ଯୋଉ ବିଲାତି କାଟିକି ରଖିଥିବେ ବିଲାତି ପକେଇଦେବେ। ତା ଦେହରେ ଟିକେ ଲୁଣ ପକେଇବେ, ହଳଦୀ ଗୁଣ୍ଡ ଆଉ ସେଟାକୁ ତା ଯୋଉ ମସଲା କରିଥିବେ କଣ ଅଦା ରସୁଣ ପିଆଜ ଆଉ ଜିରା। ଟିକେ ଗ୍ରାଇଣ୍ଡିଙ୍ଗ କରି ରଖିଥିବେ ତା
ଅଦା ରସୁଣ ପିଆଜ ଜିରା ଟମାଟର ପଡିବନି?
ଟମାଟର ବା କଟା ପିଆଜ କଟା ବାଲା ପକେଇଲେ କଡ଼େଇରେ।
ହୁଁ, ତାପରେ ସେ ଯଉ ମସଲା ଟା ଗ୍ରାଇଣ୍ଡିଙ୍ଗ କରି ରଖଥିବେ ସେ ମସଲା ଟା ପକେଇକି ଗୋଳେଇବେ ଗୋଳେଇ ଲା ପରେ ତା ଧେରେ ଟିକେ ମା ଫିସ ମାଛ ମସଲା ମିଳୁନି କି ସେଟା ଟିକେ ପକେଇଦେବେ। ପକେଇଲା ପରେ ତାକୁ ଗୋଳେଇବେ, ଗୋଳେଇବେ ଟିକେ ସେ କଷି ହେଇକି ତା ଦେହରୁ ଟିକେ ତେଲ ଟାଇପ ର ବାହାରିବ ଟିକେ ବାସ୍ନା ହବ ତାପରେ ଟିକେ ଯୋଉ ଅ ଆପଣ ତା ଦେହରେ ଧଣିଆ ଗୁଣ୍ଡ ଆଡ୍ କରିପାରିବେ। ତାପରେ ଆପଣଙ୍କର ଟିକେ ଗରମ ମସଲା ଗୁଣ୍ଡ ଆଡ୍ କରିବେ। କରିସାରଲା ପରେ ସେଟା ଗୋଳେଇ ଗୋଳେଇ ତା ଦେରେ ଟିକେ ଆଳୁ ସେ ଯଉ ଆଳୁ ଭାଜିି ରଖିଥିବେ ସେଟା ପ କେଇକି ଗୋଳେଇବେ, ଗୋଳେଇ ସାରିଲା ପରେ ଆ ଆଉ ଗୋଟେ ଯେଗାରେ ଗରମ ପାଣି ରଖିଥିବେ ସେ ତ କାରୀ ରେ ଦେଇଦେବେ, ଗରମ ପାଣି ଦେଇ ସାରିଲା ପରେ ସେଟାକୁ ତାକୁ ଟିକେ ଫୁଟିବା ପାଇଁ ଛାଡିଦେବେ ଘୋରେଇ ଦେବେ। ଫୁଟି ଗଲା ପରେ, ତାକୁ ଆଳୁ ସିଝି ଗଲା ପରେ ମାଛ ଟା ପକେଇ ଦେଇକି ତାପରେ ଆପଣ କଣ କରିବେ ଗରମ ମସ ଲା ଗୁଣ୍ଡ ପକେଇକି ଧଣୀଆ ପତ୍ର କାଟେ ରଖିଥିବେ ସେଟା ପକେଇ ଦେଇକି ନା ହେଇଗଲା ଆଉ।
ତାପରେ ଗରମା ଗରମ ମାଛୁ ଗୋଟେ।
ତାପରେ ଗରମା ଗରମ ତରକାରୀ ଖାଆନ୍ତୁ।
ଆଗେ। ଯୋଉ ନିଜେ କରିବି ସେ ମନେ ପକେଇକି ସେତେଟା କରିବି ବସିକି।
ଆଛା, ହଁ ହଁ ଆଉ କଣ ଆପଣ କଣ ଭଲ ଲାଗେ?
ମତେ ସେମିତିରେ ଯୋଉ ପାଳଙ୍ଗ ପନିର ଅନ୍ତି ନି।
ପାଳଙ୍ଗ ହଉଚି ପାଳଙ୍ଗ ପନୀରି।
ହଁ ହଁ ମୋ ବହୁତ ବଢିଆ ଲାଗେ ବୋଉ କରେ ଆ। ଭାବିକି ସେରା ନା ନା ନାଇଁ। ପାନ ପାଳଙ୍ଗରେ ପନିର ହବନି, ପନିର ହେଇଥିବ ଯୋଉ ଗ୍ରେଭି ଟା ଗ୍ରେଭିରେ ପାଳଙ୍ଗ ଶାଗ ସିଝେଇକି ଗ୍ରାଇଣ୍ଡି ହେଇକି କେମିତି କରିଚି ବୋଉ ଗୋଟେ ବଢିଆ ଲାଗେ।
ଓହୋ, ଆଚ୍ଛା ସେ ପନିର ଟା ଟିକେ ନୀଳ ନୀଳ ଟାଇପ ର ଦେଖାଯିବ।
ଆଜ୍ଞା।
ଆଚ୍ଛା ଆଛା, ଉଁ ତାପରେ ଆଉ ଆପଣଙ୍କର ସେଆଡେ ବର୍ଷା କେମିତି ହଉଛି?
ବର୍ଷା ଦି ଦିନ ହେଲା ଲାଗି ରହିଲାଣି, ମୋର ରେସେଣ୍ଟଲି କଣ ହେଇଛି ନା ଏଇ ଯୋଉ ଏଇ ରବିବାନ ଯୋଉ ଗଲା। ମୋ ବଡ ଜେଜେମା ଯିଏ ସେ ଚାଲିଗଲେ ଏକ୍ସପାୟଡ କରିଗଲେ ସେଦିନ ମୁଁ ହଷ୍ଟେଲ ରେ ଥିଲି। ହଁ ଗଲି ଘର କୁ ଗଲି ଆ ସେ ତାଙ୍କ କ୍ରିୟାକର୍ମ ସେଇଠୁ ସରୁ ସରୁ ହେଇଗଲା ସାଢେ ତିନିଟା ଖଣ୍ଡେ ହେଇଗଲା ରାତି ତାପରେ କ ଟିକେ ସୋଇକି ହଷ୍ଟେଲ ଆସିଲି ପୁଣି ସେବେଠୁ ଗୋଟେ ଦିନ ମଝିରେ ବର୍ଷା ହେଇନଥିବ। ତା ପରଠାରୁ ଟୋଟାଲ୍ ବର୍ଷା ଗାଁ ରେ ଲାଗି ରହିଛି। ଅଧଘଣ୍ଟା ଛାଡିବ ପୁଣି ଯାଉଚି ଦି ଘଣ୍ଟା ତିନି ଘଣ୍ଟା ପୁଣି ଅଧା ଘଣ୍ଟା ଛାଡିବ ଏଇତି ଚାଲିଛି ପୁରା ଭାରି ହଇରାଣ ହଉଛି। ମୁଁ ବା
କେତେ ତାରିଖ ଯାଏ ବର୍ଷା ଅଛି ଜାଣିଚନ୍ତି କି?
ନାଇଁ ନାଇଁ ନାଇଁ।
ଆଛା। ପୁଣି ଲଘୁଚାପ ବର୍ଷା ବା ହଉଚି।
ଆଜ୍ଞା।
ହୁଁ ସେମିତି ଯୋଉ ଖାଲି ବର୍ଷା ହୁଏ ସେଇଟା ହଉନି, ଏଟା ଲଘୁଚାପ ବର୍ଷା ଟା ହଉଚି।
ଆଜ୍ଞା। ସେଥିପାଇଁ ତ ଲାଗି ରହୁଚି ଖାଲିବର୍ଷା ହେଇଥିଲେ ଲାଗି ରୁହନ୍ତାନି।
ହଁ, ଆପଣଙ୍କ ସିଆଡେ କଣ ସବୁ ଅଛି ପ୍ରସିଦ୍ଧ ଜାଗା ବୁଲିଆ ପାଇଁ?
ପ୍ରସିଦ୍ଧ ଜାଗା?
ଆଜ୍ଞା।
ଲଳିତଗିରି ଅଛି, ଲଳିତଗିରି ମ୍ୟୁଜିୟମ ଅଛି ଓଳା ଶୁଣି ଅଛି। ଓଳାଶୁଣି ଆପଣ ଯାଇଛନ୍ତି?
ନାଇଁ ନାଇଁ ଯାଇନି।
ଓଳାଶୁଣି ଯାଇନ, ଗୁମ୍ଫା ଓଳାଶୁଣି ଗୁମ୍ଫା।
ନା, ନା।
ବିଶ୍ୱ ପ୍ରସିଦ୍ଧ, ଯାଇନ।
ନା।
ଆଉ ଆସିବେ ଏଥର ଆସିବେ ଆଉ।
ହଉ ତାହେଲେ ଯିବା କେବେ ଆଉ ଆପଣଙ୍କ ଆଡେ ଆଉ?
ସେଟା ପଡିବ ମାନେ ଓଳାଶୁଣି ଗୁମ୍ଫା ଲାଷ୍ଟ୍ ଦିନ ହେଲା ସରସ୍ଵତୀ ପୂଜା। ତା ପୂର୍ବରୁ ଛଅ ସାତ ଦିନ ଲାଗିରହେ।
ଆଛା ସେଟା ଓଳାଶୁଣି ଗୁମ୍ଫା କାହିଁକି ହେଇଚି ତା ନା ଟା?
ସେଟା ଆକଚୁଆଲି ଅଁ- ସେଠି ଏମିତି କୁହନ୍ତି କି ଗୋଟେ ଗୁମ୍ଫା ଅଛି ଡାରେଟ୍ ସିଧା ପୁରୀକୁ ଆସିବ, ପଳାଶୁଣିରୁ। ସେଟ ପାଖାପାଖି ଦେ ଶହେ କୋଡ଼ିଏ ନା ଶହେ ତିରିଶ କିଲୋମିଟର ହବ। ମାନେ ଓଳାଶୁଣି ରୁ ପୁରୀ। କୁହାହେଇଚି ଗୋଟେ ଗୁମ୍ଫା ହେଇଚି, ସେଠି ସାଢେ ଦଶରୁ ଗଲେ ଆଗେରେ, ସେ ପୁରା ସେଠୁ ପୁରୀ କୁ ଅଛି ଟନେଲ ଟାଇପ୍ ର। ଆମ କେବେ ଯାଇନ ଘର ପାଖ ହେଇଚି କିନ୍ତୁ ଯାଇନୁ କେବେ ସେ ଗୁମ୍ଫା ଦେଖିଆକୁ କୁହନ୍ତୁ ତ ଗୋଟେ କ୍ କଥା ରହି ଆସିଚି ଆଉ।
ଆଚ୍ଛା ଆଉ ଖାଇବା ସିଆଡେ କଣ ପ୍ରସିଦ୍ଧ?
ଆମ ଆଡେ। ସେମିତି ପର୍ଟିକୁଲାର ପ୍ରସିଦ୍ଧ ସେମିତି ନାହିଁ, ଆମ ଆଡେ। ଅ ବାହାଘର ତ ସବୁଆଡେ ଚାଲିଚି।
ଥିବତ ଗୋଟେ କିଛି।
ନିଆଲ। ଅଚିନ୍ତା ମହାଟାଉଏଲେ୍ ଭାଙ୍ଗିଛି। ଏଠି ଗୋଟେ ସାଇ ମନ୍ଦିର ଅଛି, ସେଠି ପ୍ରତି ଗୁରୁବାର ଦିନ ଯୋଉ ଭକ୍ତମାନେ ଦର୍ଶନ କରିବାକୁ ଯିବେ, ସେଦିନଠୁ ଖାଇବାକୁ ସବୁ ହେଇଥାଏ। ସେଇ ଜାଗାର ଖାଇବା ଆ ଆଖପାଖ ଯେତିକ ମନ୍ଦିର ତା ଠାରୁ ବହୁତ୍ ବଢିଆ ଥାଏ, ଖେଚୁଡି ଡାଲମା ଖଟା ପାସ୍ କରିବେ ବହୁତ୍ ବଢିଆ ଲାଗେ।
ଆଚ୍ଛା। ତାହେଲେ ଆମେ ଯିବୁ ଗୁରୁବାରେ ଆଉ।
ଆଜ୍ଞା ଆଜ୍ଞା। ଗୁରୁବାର ହିଁ ଆସିବେ ଅଲଗା ଦିନ ଆସି ସବୁବେଳେ ପଇସାଦେଇ ଖାଇବାକୁ ପଡିବ।
ଗୁରୁବାରେ ଯିବୁ।
ଆଜ୍ଞା।
ଆଉ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି ମାମୁଁ ଙ୍କ ଦେହ କଥା ଗୋଟ ଆଉ ସଵୁ ଭଲ ଅଛନ୍ତି। ଆପଣ ଘରେ ସବୁ କେମତି ଦେହ ସବୁ?
ହଁ ଆମ ଘରେ ସବୁ ବହୁତ ବଢିଆ ଅଛନ୍ତି। ଆପଣ ଭଲ ଅଛନ୍ତି ତ?
ହଁ ମୁଁ ତ କାମ ଚାଲିଚି। ମାନେ ଭଲ ସେମତି କିଛି ଟେନ୍ ସନ୍ ନାହିଁ। ମୁଁ ଚାଲିଛି କାମ ଇଆଡେ ସିଆଡେ ଯିବା କଥା।
ହୁଁ ହୁଁ ହୁଁ ଆଚ୍ଛା। ଆଜ୍ଞା।
ଧିରେ ଧିରେ
ନାଇଁ ନାଇଁ ଏବେ ତ ମିଳୁଛି ନା, ନାନ ଦୀପ୍
କେନ୍ତୁ ଏବେ ସେମିତି ଶି ସି ପି କି? ଯିଏ କିଣା ମେହେନ୍ଦି ଲଗେଇଲା ହାତରେ ଛାଲ ଗୋଟେ ଗୋଟେ ଉପୁଡୁଚି ସେଟା ବହୁତ୍ ଖରାପ ମେହେନ୍ଦି ଆସୁଛି।
ଆଗରୁ ଯେମିତି ମେହେନ୍ଦି ଆମର ପତ୍ରରେ ମଞ୍ଜୁ ଆତି ପତ୍ର ପତ୍ର ହଉ କି ହରବରିଆ ଫୁଲ ତା ପରେ ସବୁ ବଟି କି ଲଗଉଥିଲେ ଏବେ ଆଉ ସେମେ୍ ମଞ୍ଜୁଆତି ଅଛି।
କି ଗଛ ଅଛି?
ମଞ୍ଜୁଆତି ପତ୍ର।
ହଁ ହଁ କରୁନାହାନ୍ତି।
ଆମର ଗୋତ୍ର ପା ଆମେ ସେଇୟା ଆମେ ଲଗେଇମୁ।
ଟାଇମ ନାହଁ ନା ଇଛା ନାହିଁ?
ମଞ୍ଜୁଆତି ଆମ ଆମ ଗୋତ୍ରର ଆମେ ଲଗେଇବୁନି ସେ ମଞ୍ଜୁଆତି। ଆମର ଏଇଠୁ। ସେଇଟା ଲଗେଇଲେ ମାନେ କଣ ସେଟା ଯେମିତି ଏବେ କା ମେହେନ୍ଦି ଯେମତି ହଉ ସେ ମେହେନ୍ଦୀ ତ ସେମିତି ନାଇଁ ଏଟା ଯେମତି ଉପର ଆଡ଼େ ପୁରା ବାହାରିବ ସେତିରେ ସେଟା କାହିଁ ଆଗକୁ ସେ ମେହେନ୍ଦି ରେ କିଛି ବାହାରେନେହିଁ ତ। ସେଟା ଅରେଞ୍ଜେ ଅରେଞ୍ଜେ କମଳା କଲର ଟାଇପ୍ ର ହୋଇଯାଏ। ହେ ଏଟା ତ ପୁରା ବ୍ଲାକ୍ ହେଇଯାଉଚ।
କୁହନ୍ତି କି ଯାହା ଯେତେ ଭଲ ପାଚିବ ତାକୁ ସେତେ ଭଲ ବର ମିଳିବ। କିଏ କହିଲା କେନେ ଗୋଡଉ?
ଏଇଟା ପୁରା ଖଇରିଆ କଲର ହେଇଯାଉଛି। ସେଇଟା ପୁରା କମଳା କଲର ଟାଇପରେ ରହୁଥିଲା ଆଗରୁ।
ରଜରେ କଣହେଇଥିଲା ନା ମୋ ଭଉଣୀ ମୁଁ ହାତରେ ଲଗେଇ ଦେଇାଇଥିଲା, ଆଉ ଏମିତି କିି ତାଠାରୁ ଭଲ ମୋର ପାଚିଥିଲା।
ଆଚ୍ଛା।
ଯଦି ସେ କଥା ଠିକ ଠାକ୍ ମତେ କଣ ଗୋଟେ ଭଲ ବର ମିଳିବନି? ପୁଅଟା।
ଭଲ କନିଆ ତାହେଲେ ମିଳିବ ଆଉ।
ହୁଁ ହୁଁ ହଉ ତା ହେଲେ ମୋର ଗୋଟେ କଲ୍ ଆସିଛି ମୁଁ ରଖୁଛି ପରେ କଥା
ଆଜ୍ଞ ଆଜ୍ଞ ଆଜ୍ଞା ଠିକ ଅଛି।